ହ୍ୟାଲୋ।
ହଁ।
ହଁ ମ୍ୟାଡ଼ାାମ କଣ କରିଛନ୍ତି?
ଏମିତି ବ
ଆଚ୍ଛା ଭଲ ଅଛନ୍ତି।
ହଁ ଭଲ ଅଛି।
ଖାଇ ସାରିଲେଣି।
ହଁ ଏବେ ତ ସକାଳ ଟାଇମ ଜଳଖିଆ କରିଥିଲି।
ଆଚ୍ଛା ଆମେ ଆମ ଟପିକ ଉପରକୁ ଯିବା।
ହୁଁ।
ହ୍ୟାଲୋ।
ହଁ କୁହନ୍ତୁ।
ହଁ ମ୍ୟାଡ଼ାମ୍ ଆମେ ଆମ ଟପିକ୍ ଉପରକୁ ଯିବା। ହ୍ୟାଲୋ। ହ୍ୟାଲୋ। ଉ ହଁ। ହାଲୋ। ହାଲୋ।